ହଲୋ ହଁ କୁହ।
କଣ କହିବା ଖବର ବଡ ଜବର ଆଉ। ହ ହ୍ୟାଲୋ।
ହଁ କୁହ ଶୁୁବୁଛି। କ୍ଲିୟର ଅଛି ଭ
ମୁଁ କହିଲି କି ଖବର ବଡ ଜବର।
ହଁ ତମ
କଣ ଆଉ ଖବର ସେମିତି ତ ଚାଲିଛି। ଆ ଯେମିତି ଆ କଣ ପାଣିରେ ଯେମିତି ଡଙ୍ଗା ଚାଲେ ଉଠି ପଡ଼ି ସେଇଭଳିଆ ଆଉ।
ହଁ ଜୀବନ ତ ସେଇଆ ଆଉ। ଦୁଃଖ ସୁଖର ସମନ୍ୱୟରେ ଚାଲିଛି ଆଉ।
ମୁଁ ସେଇଆ ସବୁବେଳେ ଭାବେ। କି ଯଦି ବି ମଣିଷ ଜନ୍ମ ଦେଇଛ ଏତେ କାହିଁକି ଦୁଃଖ ଏତେ କାହିଁକି କଷ୍ଟ। ତାଠୁ ତ ଭଲ ଗୋଟେ ଆଉ କିଛି ହେଇଯିବ ମୁଁ ତ ସେଇଆା ଏବେ ବି ଏ କହିଲି ଠାକୁରଙ୍କୁ ମନେ ମନେ ଏବେ ବି ମୁଁ କୁହେ କି ସାମାନ୍ୟ ମତେ ବରଂ ଗୋଟେ ଫୁଲ ଟିଏ କର ମୁଁ ତମ ମଥା ଉପରେ ହଉ ପାଦ ତଳେ ହଉ ରହିବି କିନ୍ତୁ ମଣିଷ ଜନ୍ମ କେବେ ଆଉ ମତେ ଦବନି।
ସେ ମାନେ ଆମେ ମଣିଷ ଜନ୍ମ ପାଇଛନ୍ତି ସେଇଟା ନାଇଁ। କି ଆମକୁ ଗିପ୍ଟ ଦବ ସେ
ରହିଯାଉଛି ତମ କଥା।
ହଁ ହଁ ଟିକେ ରୁହ। ହ ହଁ କୁହ? ସୁୁଭିଲା କହ।
ହଁ ତ ସେଇଆା ମୁଁ କୁହେ କିି ପଛେ ଯେମିତି କୁହନ୍ତିନି ବଣର ମଲ୍ଲି ହେଇକି ବରଂ ସେଇଠି ଫୁଟି ସେଇଠି ଝଡି ପଡିବାଟା ଭଲ। କିନ୍ତୁ ମଣିଷ ଜନ୍ମ ନବ ସିନା କିନ୍ତୁ ବହୁତ କଷ୍ଟ ବହୁତରୁୁ ବହୁତ କଷ୍ଟ।
ହୁଁ।
ହଁ ଗରିଆ ଠାକୁର ଯେହେତୁ ଜନ୍ମ ଦେଇଛନ୍ତି କିଛି ନା କିଛି ଗୋଟେ ଭଲ କାମ କରିବା ଯେମିତି କିି ମରିଗଲା ପରେ ବି ଲୋକମାନେ କହିବେ କି ନାଇଁ ଆ ଝିଅ ଟେ ଥିଲା ଏ ଏମତି ଥିଲା ନାଇଁ ଏଇ ଝିଅ ଟା ଥିଲା ଏମିତି ଥିଲା।
ହଁ ଲୋକେ ହଉଛି କହିବେ ଭଲ ହେଲେ ବି ଲୋକେ କହିବେ ଖରାପ ହେଲେ ବି ଲୋକେ କହିବେ।
ହଁ। ସେଇତ ଠିକ୍।
ହଁ କୁହ ଆଉ କଣ କହୁଛ।
ଆଉ କଣ କହିବା ଏମିତି ତ ଚାଲିଛି ଆଉ। ଆଉ କଣ।
ହ
ଏମିତି ରାତି ହେଇଗଲା ପୁଣି କାଲି ସକାଳେ ଗୋଟେ ନୂ ନୂତନ ଶୁଭାରମ୍ଭ ହବ। ପୁଣି ରାତି ହେବ ପୁଣି ନୂଆ ସକାଳ ଆସିବ ଏମିତି ତ ଚାଲିଛି ଆଉ।
ଅ ହଁ। ରାତି ଯିବ ସକାଳ ଆସିବ ପୁଣି ସଖାଳ ହବ ରାତି ହବ ଏମିତି ଆଉ କଣ
ସେମିତି ଚାଲିଛି ସିଏ ତା ବାଟରେ ଚାଲିଛି।
ସମମୟତ ସମୟ। ସମୟ କେବେ ରହିବନି କିନ୍ତୁ ଆମେ ସବୁବେଳେ ପଛରେ ରହିଯିବା ସମୟ କେବେ ଛିିବନି।
ହିଁ। ସମୟ ବହୁତ ବଳବାନ।
ହଁ।
ଆଉ କଣ।
ସମୟ ସମୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ? ହଁ ସବୁ ଜିନିଷ ଆଚୁଆଲି ଗୁରୁତ୍ୱପୂର୍ଣ୍ଣ।
ହୁଁ।
ମୁଁ କହିଲି ସବୁ ଜିନିଷର କିଛି ନା କିଛି ପଜିଟିଭ୍ ବି ଅଛି ନେଗେଟିଭ୍ ବି ଅଛି।
ହଁ। ସେଇଟା ତ ସତ କଥା ଆମେ ଯୋଉ ଭାବନାରେ ଯୋଉଟାକୁ ଯାହା ଭାବି ଆମ ଆମେ ସେଇଟାକୁ ହିଁ ଗ୍ରହଣ କରିପାରିବା।। କାହିଁକିନା ଗୋଟେ ଏଇ ସାମାନ୍ୟ କୁହ ଗୋଟେ ଫୋନ ସିଏ ଆମକୁ ଭଲ ଶିକ୍ଷା ଦଉଛି କି ଖରାପ ଶିକ୍ଷା ବି ଦଉଛି। କାହିଁକି ପିଲାମାନେ ଏତେ ଖରାପ ଆଡକୁ ଯାଉଛନ୍ତି ତ ଭଲ ବି ଶିଖି ପାରିବେ ନା। ତ ଆଜିକାଲିକା ଜେନେରେସନ୍ ନେଇକି? ଯୁଆଡେ ତାଙ୍କ ମାଇଣ୍ଡ ଯାଉଛି ସେଇଟା ଖରାପ ଆଡେ ହିଁ ଯାଉଛି। ସବୁବେଳେ କିନ୍ତୁ ଯୋଉ କି ତୁ ଯୋଉ କାମ ଯେତେବେଳେ କର ତମେ ଯେତେବେଳେ ଯୋଉ କାମ ବି କରୋନା କାହିଁକି ସେତେବେଳେ କିନ୍ତୁ ସବୁବେଳେ ଗୋଟେ ଭଲ ରାସ୍ତା ଗୋଟେ ଖରାପ ରାସ୍ତା। ତା ମାନେ ଗୋଟେ ଫୁଲର ରାସ୍ତା ଆଉ ଗୋଟେ କଣ୍ଟାର ରାସ୍ତା ହିଁ ଥାଏ। କିନ୍ତୁ ତମେ ଭଲ ରାସ୍ତାରେ ଗଲେ ତୁମ ପାଇଁ ଭଲ ଖରାପ୍ ରାସ୍ତାରେ ଗଲେ ସେମ୍ ତି ଖାଲି କଣ୍ଟା ହିଁ କଣ୍ଟା। କାହାକୁ କିଛି କହିିବି ପାରିବନି
ହୁଁ।
ନାଉ କଣ ଏମିତି ତ।
ଏମିତି ସମସ୍ତଙ୍କ ଜୀବନ ଚାଲିଛି ଆଉ କଣ।
କଣ କରିବା ଦେଖାଯାଉ ଭଗବାନ୍ କେବେ ଭଲ ଦଉଛନ୍ତି। କେବେ କଣ କରୁଛନ୍ତି।
ହଁ ହଁ ସବୁ ତ ସେଇ ଭଗବାନଙ୍କ ହାତରେ ଛାଡିଦେଲେ ହବନି, ଆମକୁ ଆମ କର୍ମ ବି କରିବାକୁ ପଡିବ।
ଉଁ, ହୁଁ, ସେଇଟା ତ ଠିକ୍ କଥା କର୍ମ ତ କରିବା ନିଶ୍ଚିନ୍ତ। କିନ୍ତୁ ଏବେ କଣ କରିବା? ଶୁଣ ଯେହେତୁ ଠାକୁର ଆମକୁ ପଠେଇଚନ୍ତି। ତ ସିଏ ଆମକୁ ବନେଇଛନ୍ତି ମାନେ ଯୋଉଟା କି ଆମକୁ ସିଏ ଗଢ଼ିଛି ଗଢିଛନ୍ତି ଯେମିତି ଆମେ ସେଇ ରୂପେ ଗଢ଼ି ହେଇଛେ। ଆମର ଏଇଟା କଣ, ଏଇ ଦୁନିଆ ଟା ହଉଛି ଗୋଟେ ରଙ୍ଗମଞ୍ଚ। ସେଠି ଆମେ ସମସ୍ତେ ହଉଛନ୍ତି କଣ କଳାକାର। ଜେଝା ଜେଝାର ଅଭିନୟ ସାରି ସମସ୍ତେ ନିଜ ବାଟରେ ନିଜେ ବାହୁଡି ଯିବେ। ତ ଏଇତ ସଂସାରର ନିୟମ ନା। ତ ସିଏ ଆମକୁ ଯାହା ବାଟ କଢେଇବେ ଆ ସେଇ ଅନୁସାରେ ଚାଲିବା ନା, ତ ଆମେ କର୍ମ କେମିତି କଣ କରିବା? ତ ସେ ଆମକୁ ଯାହା ମାନେ ହଉ ଦେବେ ଆମେ ସେଇ ହିସାବରେ ଚାଲିବା ନା। ତ ଆମର ନିଜର କିଛି ନିଜସ୍ୱ ଆସିଲା ତ କରିବା ହଁ ଆମକୁ ମଣିଷ ଜନ୍ମ ଦେଇଛନ୍ତି ସ ତ ଆମକୁ ମନ ଦେଇଛନ୍ତି ଆମର ବି ନିଜର ଗୋଟେ ଭାବିବାର ଶକ୍ତି ବି ଅଛି। କରିବା କିନ୍ତୁ ହେଲେ ବି ଭଗବାନ ଙ୍କୁୁ କାହିଁକି ଯିଏ ଗୋଟେ ବିପଦରେ ପଡିଥାଏ କାହିଁକି ଆଗ ପା